ହାଲୋ। ହାଲୋ ଆଜ୍ଞା ଆପଣଙ୍କୁ ମୋ ଭଏସ କ୍ଲିୟର ସୁଭୁଚି?
ହଁ ଆସଚି ପାଞ୍ଚ ଟା।
ଆଜ୍ଞା ଆଜ୍ଞା ତ କଣ କରୁଥିଲେ ଏବେ?
କିଛି ନାହିଁ ଏମିତି ବସିଥିଲି ବାହାରେ ଆଉ।
ଆଉ ଖରା କଣ କେମିତି ଆଜି ହେଇଥିଲା?
ଖରା କଥା କୁହନି ଯୋଉ ପ୍ରକାର ଖରା ଟା ହଉଚି ଦି ମାସ ହେଲା।
ବର୍ଷା ତ ଟିକେ ବି ହଉନି ଏ ଏପଟେ ଆଉ। ଆଉ ଆପଣଙ୍କ ଆଡେ କେମିତି
ହଁ ଆଜି ତ ମାନେ କାଲ ଏବେ କେତେ ଦିନ ହେଲା ତିନି ଚାରି ଦିନ ହେଲା ଖରା କମ ଥିଲା କିନ୍ତୁ କାଲିଠୁ ପୁଣି କଣ ବଢିଛି ନା କଣ? ଖରା କାଲି ସେମିତି ଜୋର ପୁରା ଖରା ହେଇଥିଲା ଆଜି ବି ସେମ ଜୋରେ ଖରା ହେଇଥିଲା ଆଉ ଆଉ ତାପରେ ମେଘ୍ ଘ କରିଥିଲା ଚାରିଟା ବେଳକୁ କିନ୍ତୁ ସେ କଣ ହେଇଥିଲା ନା ପୁଣି ଏମିତି ବର୍ଷା ବର୍ଷା ପାଗ ଦେଇଥିଲା, କିନ୍ତୁ ପୁଣି ସେଇ ଆଉ କିଛି ବର୍ଷା ପକେଇ ନଥିଲା ବର୍ଷା ପାଗ ଖାଲି ଦେଲା ପବନ ହେଲା ବର୍ଷା ପକେଇ ନଥିଲା।
ହଁ ସେ ମେଘୁଆ ପାଗଟା କରୁଚି, ଆଉ ବର୍ଷା ତ ଟିକେ ବି ହଉନି।
ଆଛା ଆ ମୁଁ ପଚାରୁଥିଲି ଆପଣ ମାନେ କଣ ଯୌଥ ପରିବାରରୁ ମାନେ ବିଲଙ୍ଗସ୍ କରନ୍ତି ନା କୋଉ ପରିବାରରୁ?
ଉଁ, ସରି ଆପଣଙ୍କ ଭଏସ୍ ଆସିଲାନି, କୁହନ୍ତୁ।
ଆଉ ମୁଁ କହିଲି ଆପଣ ଯୌଥ ପରିବାରରୁ ବିଲଙ୍ଗସ୍ କରନ୍ତି। ନା ଏକକ ପରିବାରରୁ?
ଆ, ଯୌଥ ପରିବାରରୁ ମୁଁ।
ଆଚ୍ଛା ଆପଣଙ୍କୁ ମାନେ କୋଉ ପରିବାର ଟା ବେଶୀ ବେଟର୍ ଲାଗେ ଆପଣ ଭାବନ୍ତି? କି ଅନ୍ୟ ମାନଙ୍କ ମତାମତ ନେଇଥିବେ ସାଙ୍ଗ ମାନଙ୍କର କି କାହାର ଯେ ଆଉ କୋଉ ଫ୍ୟାମିଲ୍ ଟା ଆପଣଙ୍କୁ ଲାଗେ ଯେ ଭଲ ସୁବି ଧା ଅଛି ଏକକ ପରିବାର ନା ଯୌଥ ପରିବାର?
ମାନେ ଦେଖିବ ସେ ଆଜିକା ଡେଟ୍ ରେ ଯୋଉ ଯୌଥ ପରିବାର ଅଛି ସେଇଟା ଦେଖନ୍ତୁ ଅ, ଆଜିକାଲି ଟିକେ ଲୋକ ଟିକେ ଫ୍ୟାମିଲି ଫ୍ୟାମିଲି ଭିତରେ ବି ସେମିତି ଟିକେ ଲୋକ ଟିକେ ମାନେ ଟିକେ ମିଶୁନାହାନ୍ତି।
କ୍ୟା
ହୁଁ। ତ ବେଟର୍ ସିଙ୍ଗିଲି ଅଛି ଆଉ।
ତ ମାନେ ଆଉ ଆପଣ ହଁ ମୁଁ ଭାବେ ଯେ ମାନେ ଦିଟା ଆକ ଫ୍ୟାମିଲି ଭଲ। କାହିଁକି ନା ଦେଖୁଥିବେ କି ଆଉ ଯୌଥ ପରିବାରରେ ଏମିତି ଭଲ ଭଲ ବେନିଫିଟ ଅଛି। ଉପଯୋଗିତା ରହିଚି। ଆଉ ଏ ଏକକ ପରିବାରର ବି ଭଲ ଭଲ ସବୁ ଉପଯୋଗିତା ରହିଚି। ଏକ ପରିବାରରେ ବି ମାନେ ଲାଭ ଅଛି ଯେ ମୁ ଆଉ ଅଳ ଅଳ୍ପ ଲୋକ ରହିବେ ଆଉ ଅଳ୍ପ ଲୋକଙ୍କ ପାଇଁ ରୋଷେଇବାସ ହବ। ସେମତି ସରିଯିବ। ଅଳ୍ପ ପଇସା ବି ଖର୍ ଚ ହବ। ସେ ଅନୁସାରେ ଆଉ ପୁଣି ସେତେ ଗହଳି ବି ନାହିଁ। କି କୋଉ ଟେନ୍ସନ୍ ନାହିଁ। ଅଧିକ ଗହଳି ହେଲେ ବି ଟେନ୍ସନ୍। କିନ୍ତୁ ସେମତି ବି ଯୌଥ ପରିବାରରେ ବି ସୁବିଧା ରହିଚି। ଯେମିତି କି ଆପଣଙ୍କୁ କେବେ ବୋରିଙ୍ଗ ଫିଲ୍ ହବନି। ଏକା କେବେ ଲାଗିବନି। ଆପଣ ଯଦି କିଛି ଟେନ୍ସନ୍ ରେ ଥିବେ। ଅନ୍ୟମାନେ ବଡ ଗୁରୁଜନ ମାନେ ହେକା ଆସିକି ଆପଣଙ୍କୁ ମାନେ କହିବେ ଯେ ହଁ ଏଇଟା କରେ ଠିକ୍ ହବ କି ସେଇଟା କରେ ଠିକ ହବ ଆଉ ଦେଖିଥିବେ କି କେତେବେଳେ ମାନେ କୌଣସି ସୁବିଧା ଅସୁବିଧା ହେଲା କି ଦେହ ଖରାପ ହେଲା ସେତେବେଳେ ସେମାନେ ମାନେ ଘରର ନିଜ ଲୋକମାନେ ହିଁ ସବୁ ପାଖରେ ଥାଆନ୍ତି। ସେମାନେ ଆସିକି ସେବା ସୁ ସୁବିଧା ସେବା ଶୁଶ୍ରୂଷା କରିବେ ସେମାନେ ମାନେ ଆଉ କିଛି ଅନ୍ୟ କୋଉ ଡକ୍ଟର ନର୍ସ ର ଦରକାର ପଡିବନି। ନର୍ସ ଆସିକି ଘରେ ରହିକି ସେବା କରିବାକୁ ପଡିବନି। ଆଉ କି ଆଉ ଯୌଥ ପରିବାରରେ ଯେହେତୁ ପିଲାଟେ ଧନ୍ୟ ହେଲା। ସେ ସେଇ ଚାରି କାନ୍ଥ ଭିତରେ ଗୁରୁଜନ ମାନଙ୍କ ସହ ମିଶିକି ବଢିବ। ଆଉ ଗୁରୁଜନ ମାନେ ହିଁ ତାକୁ ମାନେ ଶିକ୍ଷା ଦେବେ। ଆଉ ସେମାନେ ଭଲ ଭଲ କଥା ଶିଖେଇବେ। କିନ୍ତୁ ଏକକ ପରିବାରରେ କଣ ହୁଏନା ଯେହେତୁ ଉଁ, ବାବା ବି ଚାକିରି କରୁ ଥିବେ, ମା ବି ଚାକିରି କରୁଥିବେ କି କଣ କରିଥିବେ ତ କଣ ହୁଏ। ପ୍ରାୟତଃ ପିଲାମାନଙ୍କୁ ପ୍ଲେ ସ୍କୁଲ୍ ଛାଡ ଆଜ୍ଞା ସମୟ ଦେଇପାରିବେନି ପ୍ଲେ ସ୍କୁଲ୍ କୁ ଛାଡିଦେବେ। ଆଉ ଯୌ ଥ ପରିବାରେ ବି କିନ୍ତୁ ଅର୍ଥନୈତିକ ଅସୁବିଧା ହୁଏ। ଯଦି ଅଧିକ ଲୋକ ବେଳେବେଳେ କଣ ହୁଏନା ଝ ଝଗଡ଼ା ବି ହୁଏ। ଆଉ କଳି ହୁଏ କଳି ସୁଷ୍ ହୁଏ। ଆଉ ତାପରେ ଯଦି କିଛି ଲୋକ ଧରିନିୟ ଆ ଘରର ଧନ୍ୟ ବହୁ ମାନେ ଚାରି ପାଞ୍ଚ ଜଣ ଅଛନ୍ତି। ଜେଜେବାପା ମୋର ଚାରି ପାଞ୍ଚ ଜଣ ପୁଅ ଅଛନ୍ତି। ତ ଦଦା ବଡ ବାପା ହରିକା ଅଛନ୍ତି। ତ ଯଦି ଦଦାଟେ ମାନେ କିଛି ଅଧିକ ରୋଜଗାର ରୋଜକାର୍ କରୁଥିବ। ବଡ ବାପା ତାଠୁ ଟିକେ କମ୍ ରୋଜଗାର କରୁଥିବ। ତ ସମସ୍ତେ ଯଦି ପରିବାର କୁ ମାନେ ଏମିତି ପଇସା ଦେବେ। ମାନେ ସେମାନେ ନିଜେ ତ ନିଜେ କମ୍ପ୍ଲେନ କରିବେ ଯେ ମୁଁ ଅଧିକ ପଇସା ଦଉଛି ପରିବାରକୁ। ଏ ତୁ କଣ ପାଇଁ କମ ଦଉଚୁ କି ତୁ ଅଧିକ ଦଉଚୁ ମୁଁ କମ୍ ଦଉଚି। ଏମିତି ମତାନ୍ତର ବି ସୃଷ୍ଟି ହୁଏ। ଏଇଥିପାଇଁବି
ହଁ ଆଜିକା ଡେଟରେ ଇଏ ସମସ୍ୟା ଟା ସବୁଆଡେ ଦେଖିବା ପାଇଁ ମିଳୁଛି ସେଥି ପାଇଁ ଏ ଲୋକ ଆଜିକାଲି ଯୋଉ ସିଙ୍ଗଲ ଫ୍ୟାମିଲି ସାଙ୍ଗରେ ରହିବା
ହଁ ଆଜିକାଲି ସବୁ ଅଲଗା ହେଇଯାଉଛନ୍ତି ତା ପରେ ସେଇଥିପାଇଁ ହିଁ ଝଗଡା ପାଇଁ ହିଁ ସବୁ ଲୋକମାନଙ୍କର ମତାନ୍ତର ଯେହେତୁ ସୃଷ୍ଟି ହେଉଛି ସେମାନେ ପରସ୍ପର ଠାରୁ ଅଲଗା ହେଇକି ଏକ ପରିବାର ଏବେ ତ ପ୍ରାୟ ଗାଁ ଗହଳିରେ ଯାହା ଯେମିତି ଯୌଥ ପରିବାର ଗାଆଙ୍ଗହଳି ରେ ବି ସେତେ ଆଉ ଯୌଥ ପରିବାର ଦେଖିବାକୁ ମିଳୁନି। କିନ୍ତୁ ପ୍ରାୟତଃ ପ୍ରାୟତଃ ଏଟୀ ପରସେଣ୍ଟ କହିବାକୁ ଗଲେ ଆଉ ମାନେ ଏକକ ପରିବାର ଅଛନ୍ତି ସମସ୍ତେ ଏକକ ପରିବାରରେ ରହିବାକୁ ବି ଭଲ ପାଉଛନ୍ତି। ଆଉ ତାହାପରେ ଆଉ ଯୌଥ ପରିବାରର କଣ ଗୋଟେ ହୁଏ ଯାଉଥ ପରିବାର ଅସୁବିଧା ହୁଏ। ଯେତେବେଳେ କି ସେମାନେ ମାନେ ଏମତି ଧରିନିଅ ଛୁଆ ଜନ୍ମ ହେଲା କି ତ ସେମାନେ ସେଇଟାକୁ ର ଲଗାନ୍ତିନି ସେ ଭାବନ୍ତି ହଁ ମାନେ ଛୁଆର ଯତ୍ନ ନେବାକୁ ତ ଘରରେ ଏତେ ଜଣ ସଦସ୍ୟ ଅଛନ୍ତି ହନ୍ତି ତ ସେଇଟା ଅନିୟନ୍ତ୍ରଣ ଅନୟନ୍ତ୍ରିତ ପ୍ରଜନନ କହିଲେ ଠିକ ହବ ତ ସେମାନେ ଏମିତି ଆଗରୁ ଦେ ଯେମିତି ଆଗରୁ ସମସ୍ତେ ଯୌଥ ପରିବାରରେ ରହୁଥିଲେ ନା ତ ଆଗରୁ ବି ଦେଖୁଥିବେ ଲୋକେ ଲୋକ ମାନଙ୍କର ମାନେ ବହୁତ ଗୁଡିଏ ମାନେ ବେବି ଥାନ୍ତି ଆଉ ମାନେ ଏକାଥରେ ମାନେ ମାନେ ଛଅ ସାତଟା ଏମିତି କହିଲେ ବି ସେମାନେ ଜନ୍ମ କରନ୍ତି ମୋର ସାଙ୍ଗମାନେ ବି ଅଛନ୍ତି ଯାହାର ଜେଜେବାପ ଜେଜେମା ସେମାନେ ସବୁ ଦଶଟା ବାରଟା ଲେଖିଏ ସବୁ ଛୁଆ ଜନ୍ମ କରିଥିବେ ଯେହେତୁ ସେମାନେ ଯୌଥ ପରିବାରରେ ରୁହନ୍ତି। ଆଉ ସେମାନଙ୍କର ମାନେ ସୁବିଧା ଥାଏ ଜେଜେବାପ ଜେଜେମା ଥାନ୍ତି ଆଉ ତା ଶାଶୁ ଶଶୁର ହଉ କି ଦାଦା ଖୁଡି ଏମିତି ସମସ୍ତେ ରହିଥାନ୍ତି ଗୋଟେ ଜାଗାରେ ନା ତାଙ୍କୁ ସେ ଛୁଆ ମାନଙ୍କ ଲାଳନ ପାଳନରେ ସୁବିଧା ହୁଏ ତ ସେଇ କଥାକୁ ନେଇକି ସେମାନେ କିଛି ଭାବନ୍ତିନି। କିନ୍ତୁ ଯେହେତୁ ଏବେ ଏକ ହୋ ପରିବାରରେ ରହୁଛନ୍ତି ସେମାନେ ଭାବୁଛନ୍ତି ମୁଁ ଯଦି ଗୋଟେ ପିଲା କଲି ଆଉ ଗୋଟେ ପିଲା କରିବି ତାହେଲେ ତାର ଯତ୍ନ କେମିତି ନେବି ତ ସେଇ ସେଇ ମାନେ ସେଇଟାକୁ ରୋକା ଯାଇ ପାରୁଛି କୋଉ ପରିବାର ଦ୍ଵାରା ଏଇ ସୁବିଧା ଟା ହଉଛି।
ହଁ।
ହୁତ ଏମିତି ନାହିଁ ଯେ କମ ହିସାବରେ ମାନେ ଯୌଥ ପରିବାର କି କୋଉ ପରିବାର ମୁଁ ଭା ଯେ ଆଉ ଆଉ ଯଦି ମାନେ ସେମାନଙ୍କ ଭିତରେ କଥାବାର୍ତ୍ତା ଠିକ୍ ଅଛି ଆଉ ତାଙ୍କ ମାନେ ଭାବନା ଠିକ ଅଛି ପରସ୍ପର ପ୍ରତି ଯୋଉ ସ୍ନେହ ଭଲ ପାଇବାଟା ଅଛି ତାହେଲେ ଯୋଉ ପରିବାରରେ ରହିଲେ ବି କିଛି କଥା ନାହିଁ ବାସ ଯଦି ଯୌଥ ପରିବାର ହଉଛି ତାହେଲେ ସେମତି ତାଙ୍କର ମାନେ କଥା କଥାବାର୍ତ୍ତା ମେଳ ଖାଇବା ଦରକାର ଆଉ ସେମାନଙ୍କର ପରସ୍ପର ପ୍ରତି ସ୍ନେହ
ମିଶିକି ରହିବାରେ ଗୋଟେ ବି ଅଲଗା ମଜା ଅଛି ସେ ଟା
ହଁ ଯେତେବେଳେ ଦେଖୁଥିବେ ଆଉ ରଜ ଫଜ ଟାଇମକୁୁ ଯେତେବେଳେ ସବୁ ଫାମିଲି ମେମ୍ବରସ ଏକାଠି ହେଇଯାନ୍ତି ପିଇସି ହଉ ପିଇସି ମାଉସି ସେମାନେ ସେତେବେଳେ ବୋରିଙ୍ଗ ଲାଗେନି କିନ୍ତୁ ସେତେବେଳେ ମାନେ ଆମେ ଘରେ ଏକା ଥାଉ ବାବା ମାଙ୍କ ସାଥେ କେବଳଥାଉ ସେତେବେଳେ ଟିକେ ଟିକେ େ କଣ କରୁ ଧ ଯାଉ ଫୋନ ଦେଖିଲେ ବି ବେଶି ସମୟ ଆଖି ଖରାପ ହବ କିନ୍ତୁ ଯେତେବେଳେ ସେମାନେ ଥାନ୍ତି ପ ଟାଇମ୍ ଦଶହରା ଟାଇମ୍ ଦୀପାବଳି ଟାଇମ୍ ଏଇ ଗଣେଶ ପୂଜା ଏଇସବୁ ଟାଇମ୍ ରେ ଯେତେବେଳେ ସେମାନେ ଥାନ୍ତେ ଆମକୁ ସେତେ ବୋରିଙ୍ଗ
ଟାଇମ୍ ବି କେତେ ସମୟ ପଳେଇବ ଜଣା ପଡିବନି ସେଟା ତାଙ୍କ ସାଙ୍ଗରେ କଥା ହେଇକି
ହଁ ପୁଣି ଲୁଡୁ ତାସ ଏଇ ସବୁ ବି ଖେଳନ୍ତି ମାନେ ମଜା ମସ୍ତି କରନ୍ତି ଯେଜେଵାପା ତାଙ୍କ ପୁ ପୂର୍ବ ଷ୍ଟୋରି ସବୁ ବି କହିବେ ଯେ ଆମେ ଏମିତି ସବୁ ସ୍କୁଲ ଯାଉଥିଲୁ ଏମିତି ପାଠ ପଢୁଥିଲୁ ଆମ ବେଳେ ଏମିତି ଚାଷ ହଉଥିଲା ଥିଲା ଏମିତି ଲୋକମାନୋନେ କରୁଥିଲେଇ ୟଆ ସବୁ ଖାଉଥିଲୁ ପିନ୍ଧୁଥିଲୁ ଏଗୁଡା ବି ପୁଣିବାକୁ ଗୋଟେ ମଜା ଲାଗିବ।
ସେଇଟା ଆଜି। ଆଜ କାଲି ଯେମିତି ଖରା ଛୁଟିରେ କିଏ ମାମୁଁ ଘରକୁ ଗଲେ ନା ଏମିତି ସେମିତି ଗଲେ ହିଁ ଆଜିକାଲି ସେ ସେ ଜିନିଷ ଟା ଦେଖିବାକୁ ମିଳୁଚ। ସେ ନହେଲେ ପ୍ରାୟ କମ ହିଁ ଦେଖିବାକୁ ମିଳୁଛି। ଆଜିକାଲି ସମସ୍ତେ ଗୋଟେ ଏକାଠି ହେବାର ଆଉ।
ହଁ ଏବେ ତ ପ୍ରାୟ ସବୁ ଦେଖୁଥିବେ ଫୋନ ଆଡିକଟେଡ ହେଇଗଲେଣି ସେମାନେ ସବୁ ଫୋନ ଧରିକି ବସି ଅଛନ୍ତି। ବୋରିଂ ଲାଗେ ବି ଆଉ ପ୍ରାୟତଃ ଯେହେତୁ ଦେଖି ଏକ ପରିବାର ତ ମାନେ ପିଲାମାନଙ୍କୁ ଯଦି ଛୁଟି ଯେତେବେଳେ ସେମାନେ ସ୍କୁଲ ଯିବେ ସ୍କୁଲ ଆସିଲା ପରେଛୁ ମିଳେ ତ ତାଙ୍କ ବାବା ମା ଯଦି ଚାକିରରି କରିଥିବେ ଜବ୍ କରୁଥିବେ ତ ସେମାନେ ବି ଟାୟାର୍ଡ ହେଇକି ଶୋଇଥିବେ ନା ସେମାନେ ତ କଣ କରହିବେ ଆଉ ପିଲାମାନେ ଯଦି। ସ୍କୁଲ ଖେଳିକି ହାଲିଆ ହୋଇକି ଆସିଲେ ସେମାନେ କିଛି ସମୟ ଶୋଇବେ ପଢ଼ିବେ। ନହେଲେ ଫୋନ ଦେଖିବେ ଆଉ ଆ ସେଇଆରେ ହିଁ ଟାଇମ ବିତ ଦିଅନ୍ତି ତ କିନ୍ତୁ ଯଦି ଯୌଥ ପରିବାର ହେଲା ସେ। ଖଳ ସେ ପଢିକି ଆସିବ ପୁଣି ଖେଳିବ। ସେ ହାଲିଆ ହେଇଥିବ ତଥାପି ବି ମାନେ ଯେହେତୁ ଘର ଲୋକ ସମସ୍ତେ ଥେ ଆଉ ଛୋଟ ୋ ଭାଇ ଭଉଣୀ ଯୋଉମାନେ ଯାଉନଥିବ ସେମାନେ। ଆଉ ସେମାନଙ୍କ ସହ ଖେଳିବାକୁ ବି ଭଲ ମଜା ଲାଗେ ସେମାନଙ୍କ ସହ ଟାଇ କେମତି। ଫ୍ୟାଟ ହେଇଯିବ ଜଣା ପଡିବନି।
ହଁ ସେଇଟା ଫୋନ ଫୋନ ରୁ ତ ଦେଖିବା ଯେମିତି ମାନେ ଭାଇ ଭଉଣୀଙ୍କ ସହଜ। ସହିତ ମିଶିକି ରହିକି ଯୋଉ ଖେଳା ଖେଳକୁଦ କରିବା। ତାହଲେ ଆମ ମାଇଣ୍ଡ ଟା ରିଲାକ୍ସ ହେବ। ଏଥିରେ ଯୋଉ ଆମେ। ଫୋନ ଟା ଧରୁଛି ସେଇଥିରେ ଆମ ଦେଖନ୍ତୁ ମାଇଣ୍ଡରେ ପ୍ରେସର ପଡୁଛି। ବସି
ହୁଁ ହୁଁ ଫୋନ ଧରିଲେ ବି ମାନେ ଏମତି ଆଖି ଖରାପ ହୁଏ, ମାଇଣ୍ଡ ରେ ବି ପ୍ରେସର ପଡେ ଆଉଖ କି ଯୋଉମାନେ ବି ମାନେ ଫୋନ ଦେଖୁଛନ୍ତି। ସେମାନେ ଧନ ଆଉ ଗୋଟେ ସେମାନେ ଧ ଡିପ୍ରେସନ। ସେମାନେ ଫୋ ଦେଖୁଛନ୍ତି କି ଦୁଃଖରେଛନ୍ତି ଫୋ ଦେଖିଲେ ଯଦି ସେଇ ଟାଇପ ଆଉ କିଛି ଭିଓ ଦେବେ ସେମାନେ ଅଧିକ ଅଧିକ ଚିନ୍ତା କରିବେ ସେଇ ବିଷ। ରେ ଅଧିକ ସମୟ ଭାବିବେ ଯାହା ଫଳରେ କି ସେମାନଙ୍କ ଚିନ୍ତା ବଢିବ କିନ୍ତୁ କମିବନି କିନ୍ତୁ ଆପଣ ଯଦି ଦେଖିେ। ଯେ ଆଉ ମାନେ ଆପଣ କିଛି। ପ୍ରୋବ୍ଲେମରେ ଅଛନ୍ତି ଆପଣ ଯଦି କାହା ଗୋଟେ ସେୟାର କରୁଛନ୍ତି। ସେ ସାଙ୍ଗ ହଉ କି ପରିବାର ଲୋକ ହଉ କି ଭାଇ ଭଉଣୀ ଯିଏ ବି ହୁଅନ୍ତୁ, ଆପଣ ଯଦି କାହାକୁ ସେୟାର। କରିଦଉଛନ୍ତି, ତାହେଲେ ସିଏ ଆପଣଙ୍କୁ କିଛି ଉପାୟ ବତେଇ ପାରିବ ଯାହା ଦ୍ଵାରା କି ମନ ହାଲକା ହେଇଯିବ। ଏବେ କିନ୍ତୁ ସବୁ କଣ କରୁଛନ୍ତି, ଯେହେତୁ ଏ ଆଇ ଚ ଜି ମିନି ବାହାରିଲାଣି ସବୁ ମାନେ ନିଜ ମନ କଥା ତାକୁ କହିଦଉଛନ୍ତି ସେଇ ଗୁଡାରେ କହୁଛନ୍ତି। ଯାହା ଫଳରେ କି ସିଏ ବି କିଛି ଉପାୟ ଦେଇ ପାରୁଛି।
କରିବା ସେ କଣ କରିବା କଣ ନାହିଁ ସେ ଉପାୟ ଖୋଜୁଛନ୍ତି। ସେଥିରେ।
ହଁ ହଁ ମୁଁ ବି ମାନେ କିଛି ମୋରଡାଉଟ। ଥିଲେ ପଚାରିବାକୁ ଥିଲେ। ମୁଁ ମାନେ ମାନେ ଆଗ ଚାଟ ଯିବି ଟାକୁ ହିଁ ମାନେ ପଚାରୁଛି ମୁଁ ଆଗ ପଚାରୁଛି ଯଦି ଏଇଠି ଯାଇଛି ଏଇଟା। କଣ କରିବି କୋଉଠି ଅଛି କଣ ସବୁ ମାନେ ଫୋନରେ ହିଁ ଆଜିକାଲି।
ଦେଖନ୍ତୁ କିଛି ଆପଣଙ୍କ କିଛି। କୋଶ୍ଚନର ପ୍ରୋବ୍ଲେମ ଅଛି ତାହା ସଲଭ କରିପାରିବେ ଏବେ ଇମୋସନକୁତ ସେଇଠି। ଯଦି ଆପଣ ସଲଭ୍ କରି
ହଁ ହଁ ଠିକ କଥା କୁ ମାନେ ଯୋଉ ଇମୋସନଟା ମାନେ ଆ ଆମେ ଜଣକୁ ଯେତେବେଳେ। କହିବା ସାଙ୍ଗସାଥି କ ସିଏ ଆମକୁ ଯୋଉ ଭଳି ଭାବରେ ବୁଝେଇବ ଭଲ ତା ସହ କଥାରେ ଲାଗିବ ସେଇ ଇମୋ ସେଟାତ ଆଉ ଚାର୍ଟ ପାଖରେ ମିଳିବନି ଏ ଆଇ ପାଖରେ ଆଜ୍ଞା ଆଜ୍ଞା ଠିକ କହିଲେ ଆପଣ।
ହଁ।
ଆଜ୍ଞା ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା। ମୁଁ ରଖୁଚି ଧନ୍ୟବାଦ।